ହାଲୋ
ହୁଁ କଣ କରୁଛ?
ଏଇ ବସିଥିଲି ଆଉ ତମେ?
ମୁଁ ବି ଏଇଠି ବସିଥିଲି ଆଉ।
ଆଉ ଖାଇସାରିଲଣି।
ହୁଁ ଖାଇଥିଲି ଖାଇଥିଲି ଭାତ ଆଉ। ଆ ତମେ?
ହଁ ମୁଁ ଖାଇଥିଲି ସେ ଖରାବେେଳେ ଭାତ ଖାଇଥିଲି ଆଉ ସନ୍ଧ୍ୟା ବେଳେ ବିସ୍କୁଟୁ ସେଉ ହେକା ଖାଇଥିଲି ଆଉ।
ହୁଁ ହୁଁ ଆଉ ସତ୍ସଙ୍ଗ ଯାଇ ନ।
ଆଉ ଆଜି ସତ୍ସଙ୍ଗ ଯାଇଥିଲ?
ନାଇଁ ଯାଇନି। ତମେ?
ନା ମୁଁ ଆଜି ଯାଇନଥିଲି ବାବା ଯାଇଥିଲେ ତ ପଳେଇ ଆସିଲେ ଆଉ।
ହୁଁ ହୁଁ ଆଉ।
ଆଉ ଦେଓଘର କେବେ ଯିବ?
ଯିବା ଦେଖିବା କୋଉଦିନ ଆଉ ଏଇ ଆର ମାସ ଆଡକୁ ଯିବି। ବା ଠିକ ନାହିଁ ବାପା କହୁଥିଲେ ତ ଯିବା ପାଇଁ। ତମେ କେବେ ଯିବ?
ଆମେ ସେ ଭାବୁଛୁ ଆର ମାସ ଅ ଟିକେ ଶୀତ ଶୀତ ଦିନ ଆସିଲେ ଯିବୁ ବୋଲି ଆଉ।
ଶୀତଦିନରୁ ଗଲେ ଟକିଏ ବର୍ଷା ଫର୍ଷା ପାଗରେ
ହଁ।
ହୁଁ ଆଉ ଆଉ ରାତିରେ କଣ? କୁଆଡେସବୁ ଦେଓଘର।
ହଁ,
ଜମା ଯାଇନୁ ହୁଁ।
ଅହୋ।
ଜମାତ ଯାଇନ ଆଉ। ଭାବିଥିଲୁ ଏଇ ଜୁନ ମାସ ଥରେ ଯିବୁ ବୋଲି ପୁରୀ ଟିକେ ଯାଇଥାନ୍ତୁ ଆଉ ଦେଓଘର ଟିକେ ଯାଇଥାନ୍ତୁ ଆଉ ଯାଇ ହେଲାଣି ଆଡେ ଅସୁବିଧା ପଡିଗଲା କାମ ପଡିଗଲା ଆଉ ଯାଇପାଇଲୁନି।
ହଁ ଆମେ ବି ସେମିତି ଭାବିଥିଲୁ ଯିବୁ ବୋଲି ପୁରୀ ଯେ ଯାଇ ହେଲାନି ଦେଓଘର ଭାବିଚୁ ଏବେ ଯିବୁ ବୋଲି ଆଉ।
ହୁଁ ହୁଁ।
ଏକାଥରେ ସିଆଡୁ ଦେଓ ଘରୁ ଆସିଲେ ଯିବୁ ପୁରୀ ବୁଲେକି ଏକାଥରେ ଆସିବୁ ଘରକୁ ଆଉ।
ହୁଁ ହୁଁ। ଉ ହୁଁ। ହଉ ଦେ ଗୋଟେ ରୁଟି। ରୁଟି ଆଉ ନାଁ ହବ ନାଁ ହବ ଉଠିକି ଖାଉନୁ।
ତମେ କରୁଛ ନା ମାମା କରୁଛନ୍ତି।
ମୁଁ ଯାଉଛି ଅଟାଟା ଦଳି ଦେଇ ପଢିବି। ସିଏ ହଉଛି ଆସିଲେ କରିବେ ଆଉ ସତସଙ୍ଗ ଯାଇଛନ୍ତି।
ଓହୋ ତମେ କପେଇଁ ଗଲନି ତମେ ଏକା ଘରେ ଅଛ? ହ
ମୋ ଦେଇ ଆସିଲାଣି ସେ ଦୋକାନ ଯାଇଥିଲା ସେ ଆଇଲାଣି ଆମ ପୁଅ ଟା ବି ଅଛି ଟ୍ୟୁସନ ଯାଇି ହେଲା ଆଇଲା।
ଓହୋ ତାଙ୍କର କୋଉ କ୍ଲାସ କି?
କାହା କାହାର।
ତମ ପୁଅର।
ସେ ଅଷ୍ଟମ ପଢୁଛି।
ଓହୋ।
ଆଉ ଦେହ ପା ସବୁ ଭଲ ଅଛି?
ହଁ ଦେହ ପା ଭଲ ଅଛି।
ଆଉ ବାବା ମାମାଙ୍କର?
ହୁଁ ବାବାଙ୍କ ଗୋଡ ଟା କଣ ହଉଥିଲା ତ। ଆଉ ଆଉ ସମସ୍ତଙ୍କ ଦେହ ଭଲ ଅଛି।
ଉଁ ହୁଁ।
ଆଉ ରଥଯାତ୍ରା କଣ କେମିତି କରିବ।
ହଁ ରଥଯାତ୍ରା ଏମିତି ହବ ଯିବୁ ଦେଖି ଆଉ। ରଥ ଯାତ୍ରାକୁ ହୁଁ। ଆମର ତିନିଟା ରଥ। ହବ ଯିବୁ ଦେଖିବୁ ଆଉ ସୁଭଦ୍ରା ରଥରେ ଟିକେ ଟାଣିବୁ। ବହୁତ ଇଚ୍ଛା ଅଛି ଟାଣିଆରେ। କୋଉ ବର୍ଷ ବି ଟାଣି ପାରୁନି। ଆର ବର୍ଷଟା ଖାଲି ଟାଣିଥିଲି ଯାହା। ହଁ ହଉ। ହୁଁ ହୁଁ ଆଉ କଣ କୁହ? ଆଉ ରାତିକି କଣ ରୋଷେଇ ତମର?
ମାମା ଏ ବାବା ଯିବେ ଭାରି ନଅଟା ବେଳୁ ଡିଉଟି ଯିବେ। ଆଉ ମାମା କରିବେ ରୁଟି କି ଭାତ ମୁଁ ଜାଣିନି। ମାମାଟ କହୁଥିଲେ ରୁଟି ଆଉ ସନ୍ତୁଳା କରିଦେବେ ଖାଇଦବ। ମୁଁ କହିଲି ମୁଁ ଖାଇବିନି ରୁଟି ମୁଁ ତ ରୁଟି ପୁରା ଖାଏନି ଯଦି ଖାଇ ଭାତ ଖାଇବି।
ଓ ହୋ ହ ହ।
ଆଉ ଝିଅଟି ତ ଶୋଇପଇଲେନି ଆଉ ମୁଁ ଏକା ଚେଇଁଚି ଆଉ।
ଏତେ ଜଲଦି ଶୋଇ ପଇଲେଣି।
ସ୍କୁଲ ଯାଇଥିଲେ ଯେ ଖରାବେଳୁଆ ଶୋଇ ନଥିଲେ। ସେଥି ଯୋଗୁ ଆସିକି ଶୋଇପନି।
ହ ଛୋଟ ଛୁଆ ଆଉ।
ହୁଁ।
ଆଉ ପଢା ପୁଢି କଣ ଚା ଚାଲିଛି।
ହଁ ଏବେ ଖୋଲିଲେ କଲେଜ ଖୋଲିଲେ ଯିବି ଆଉ।
ଆଡମିସନ ସଇଲାଣିି।
ହଁ ଆଡମିଶନ୍ ଆ ଯୋଉ କଣ କଣ ପକେଇଥିଲେ ଫର୍ମ ପକେଇଥିଲେ ଫର୍ମ ଆସିଲେ ଆଡମିସନ ହବ। ବୋଧେ
ହ କୋଉଠି କୋଉଠି ପକେଇଛ।
ମୁଁ ତ ପାଞ୍ଚଟା ଜାଗାରେ ପକେଇଥିଲି ଗୋଟେ ମଠ କରରଳା। ଆଉ ଗୋଟେ କଣ ଭୁବନ ଢେଙ୍କାନାଳ କାମେକ୍ଷା ଏରା ପକେଇଥିଲେ। ଆଉ ମାମା ଯାଇକି ଯାଜପୁରରେ କଣ ପକେଇକି ଆସିଛନ୍ତି।
ଯଉଠି ଆସିଲେ ପଢିବ ଆଉ।
ହଁ।
ହୁଁ କେତେ ମାର୍କ ରହିଥିଲା।
ମୋର ହେଇଥିଲା ସେଭେନ୍ ଣ୍ଟି ସିକ୍ସ୍ ପରସେଣ୍ଟ।
ଭଲ ତ। ହୁଁ ଭଲ ଭଲ କଲେଜେ ନବ। ହଁ।
ଆଉ ଦିଦି ତମେ କୋଉଠି ପଢୁଛ ଏବେ।
ମୁଁ ସେଇଠି ପଢୁଛି ଆମ ବାଜିରାଉତ କଲେଜରେ। ପ୍ଲସ ଥ୍ରୀ ହଁ ଯି ବାସ ହଉଛି ପାଖରେ ଆଉ।
ଅ କଉଥିରେ ଯାଉଛ ସାଇକେଲ ନା ସ୍କୁଟି।
ନା ମୁଁ ସ୍କୁଟି ଶିଖିନି। ସାଇକେଲେ ଯାଉଛି।
ଓ ହୋ।
ହୁଁ।
ଆଉ ଦିଦି ସ୍କୁଟି ଶିଖିଛନ୍ତି ତମ ବଡ ଦିଦି।
ହଁ ସିଏ ଟା ଛୁଟି ନେଇକି ଯିବା ଆସିବା କରୁଛି ତା ଦୋକାନ। ଦୋକାନକୁ।
କଣ ଟେ ଦୋକାନ ଟେ ଦେଇଚନ୍ତି।
ନାଇଁ ଦୋକାନ ଦେଇନି ଯେ ସେ ହେଇଠି ଆକାଉଟାଣ୍ଟ ମାନେ କାମ କରୁଛି। କମ୍ପୁଟର ବିଲ୍ ବାହାର କରୁଛି ଗୋଟେ ମାର୍ବଲ ଦୋକାନ ରେ। ଭୁବନରେ ଆଉ ହୁଁ।
ଓ ଯୋଉ ସୁଭଦ୍ରା ମାର୍ବଲ ସେଇଠି।
ନାଇଁ ଯୋଉ ସତ୍ୟ ସାଇ।
ଓ ହୋ।
ଅଛ।
ତାର ପାଠ ପଠା ପାଠ ପଢା ପଢି ସଇଲାଣି।
ହଁ ତାର ସଇଲାଣି ସେ ଏଇନା ପିଜି କରୁଛି ପିଜିରେ ପକେଇଛି ହ କଲେଜ ଖୋଲା ଣ ଖାଲି ଯିବ କଣ ସାର୍ଟିଫିକେଟ ଟା ଆଣିବ ତାପରେ କଲେଜ ଯିବ ଆଉ।
ଓ ହୋ।
ଆମ କଲେଜରେ କରିବ। ଆଉ କଣ କୁହ।?
ଆଉ। ଆମ ଆମ ରଥଯାତ୍ରା କୁ ଏ ବର୍ଷ ଆସିବ ଆମର ନୂଆ ରଥ ବନା ହେଇଛି।
ହୁଁ।
ନୂଆ ରଥ ବନା ହେଇଛି ସବୁ ମାନେ ବଢିଆ ରଥ ଟା ବଢିଆ ଡିଜାଇନ ହେଇଛି। ଏଥର ଆଉ ଵ ଯୋଉ ପୁରୀ ମନ୍ଦିର ଭଳିଆ ମନ୍ଦିର କରାହେଇଛି। ସବୁ ମାନେ ବାଇସି ପାହାଚ ରେ ଯାଏ ହେଇଛି ସେ ଇଏ ହେଏକା ହେଇଛି ସବୁ ଆସିବ ବୁଲିକି ଯିବ।
ହଉ ଯିବା ଆଉ। ହୁ ତମେ ବି ଆସିବ ଆମ ଭୁବନ କୁ।
ହଁ ମୁଁ ତ ଭୁବନ ସବୁବେଳେ ଯାଉଛି ଆଉ।
ହୁ ହୁ ହୁ ହୁଁ ଆଉ ବର୍ଷା ବର୍ଷା ହେଇନି ସେଆଡା ଆଜି।
ଆଜି ହଁ ଖରା ବେଳୁ ବର୍ଷା ହେଇଥିଲା।
ଚାରିଟା ବେଳେ ହେଇନି।
ନା ଚାରିଟା ବେଳୁ ହେଇନି ଆଜି ଖରା ବେଳୁ ହେଲା। ତିନିଟା ବେଳୁ ମାନେ ଦିଟା ବେଳୁ ହେଲା ତିନିଟା ବେଳୁ ଛାଡିଗଲା। ତାପରେ ତ ଆଉ ହେଇନି ତାପରେ ଲାଇନ ଆସିଲା ମୁଁ ଶୋଇପଇଲି। ଆଉ। ଆଉ ସେପଟେ ଆଜି ହେଇଥିଲା କି ଚାରିଟା ବେଲେ ବର୍ଷା
ଏପଟେ ହେଲ ହେଇଛି ବାରଟା ରୁ ଲାଗିଛି ଯେ ବର୍ଷା। ଆମେ କଲେଜ ଯାଇଛୁ ସେ ସାଢେ ବାରଟା ଗୋଟେ ବେଳକୁ ବର୍ଷା ଲାଗିଛି ଏକାଥରେ। ଚାରିଟା ଯାଏ।
କେତେବେଳେ କଲେଜରୁୁ ଫେରିଲ?
ସେଇ ଝି ଟିକେ ଟିକେ ପକଉଥିଲା ଦିଟା ବେଳକୁ ପଳେଇ ଆଇଲୁ ସାଙ୍ଗ ମାନେ ମିଶିକି।
ଛତା ଆଗା ନେଇଥିଲ ନା କିଛି ଛତା
ଛତା ନେଇଇକିନା ବି ମାରିନି ଛତା ଛତା ମାରିକି ଚଲେଇ ହବନି। ଆଗେ ସେ ଦିନମୁ ଆଗେ ପ ଆସିଲି ମୁଣ୍ଡରେ ଟିକେ ଅଦା ହେଇଯାଇଥିଲା। ଫ୍ୟାନରେ ରଖେଇଦେଲି ତମ ସାଇରେ ବହୁତ୍ ଲାଇନ୍ କଟୁଛି ନା
ହଁ ଏପଟେ ବହୁଜୁ ମାନେ କଣ କହିଲ। ଏଇ ଯୋଉ ଗଛ ପତ୍ର ଊରା ଲାଗି ଯାଉଥିଲା ଯାହା ଗଛ ମାନେ ବାରିରେ ଯାହା ଗଛ ଲାଗୁଥିଲା। ସେ କାଟୁ ନ ଲେ ତାପରେ ଲାଇନ୍ ମ୍ୟାନ ଗୋଟେ ରାଦିନଟୋଟାଲି ଲାଇନ୍ ରହିଲାନି। ତାପରେ ଯେମିତି ଗାଁ ଲୋକ ଫୋନ୍ କରିକି ସୋଦିଲେ ମୋ ବାବା କ ପଳେଇ ଆସଚ ଆଉ ଲାଇନ୍ ଆସିକି ରେ ଯୋଉଟା ଟୋଟାଲି ଲାଇନ୍ ଦିନ ଟାଙ୍କ ନାହିଁ କଣ ଖାଲି ବିଲ୍ ନେଲା ବେଳୁ ଆଉଚ ଲାଇନ ଟା ଟିକେ ଦବ ନା ଦବନି ଆ ମଣିଷ କେମିତି ଶୋଇବ। ତାପରେ ଡୁ କହିଲାଠୁ ତା ପରଦିନ ସକା ସକାଳୁ ଆସିକି ଯାହା ବାଡିରେ ଗଛ କଟି ଥିଲା ସାଙ୍ଗେ ସାଙ୍ଗେ ଲାଇନ ଆସିଲା ଆଉ ତୋ ସମୟ ଲାଇନ୍ କଟା କୋଠି ନାହିଁ।
ହଁ ଏମତି କାଟି ସେମାନଙ୍କୁ ନ କହିଲେ ସେମାନେ ହେଳାସିଆ ହେଇକି ବସିବେ କହିବେ ଏମାନେ ତ କହୁନାହାନ୍ତି ଆଉ ଆମେ କାହିଁ ଯିବୁ।
ହଁ ତାପରେ ତୁ ମାନେ ଯିଏ ସରପଞ୍ଚ ସିଏ ତ କିଛି କେବେ କହିବନି। କାହାକୁ କିଛି କହିବନି ଆଉ ଗାଁ ଲୋକ ନ ଇଏ କଲେ କଣ ହବ। ଏ ଯୋଉ ଏବେ ପୁଣି ସେ ବିଜେଡି ଲୋକ ଆମର ପୁଣି ବିଜେପି ଲୋକ ଅଛନ୍ତି ବିଜେପି ଲୋକଙ୍କୁ ଯେମତି ମାନେ ଆମ ଆମର ବିଜେପି ନା ସେ ଯୋଗୁ ବିଜେପି ଲୋକ ଯେମତି ଫୋନ୍ କରିକି ତାଙ୍କୁ କହିଲେ ତାପରେ ଯାଇକିନା ଦେଲେ ଲାଇନ ଦେଲେ ଆସିକି ବାଗାବଗି କଲେ। ନହେଲେ କିଛି ଦିଆ ଲାଇନ ଫାଇନ୍ କାଟି ଦଉଥିଲା ତ ଆଉ
ହୁଁ ହୁଁ
ଆଉ ସେପଟେ ତ ସବୁବେଡେ ଲାଇନ ରହୁଥିବ।
ହଁ ଏ ଏତେ ବି ନୁହେଁ ଏତେ ଏମତି ବର୍ଷା ଟିକେ ଟିକେ ଆଗରୁ ଏବେ କାହିଁ କାଟି ନାହାନ୍ତି। ହେତେବେଳେ ଟିକେ ଯଦି ବର୍ଷା ହ ଉଠେଇଯିବ ସାଙ୍ଗେ ସାଙ୍ଗେ ଲାଇନ୍ କାଟିଦେ ପୁରା ଅ ଲାଇନ୍ କାଟିଦେ ତେଣୁ ସେ ପୁରା ଦି ତିନି ଘଣ୍ଟା ପରେ ଆସିବ। ଏପଟେ ଗରମ ହୁଏ ଏପଟେ ଲାଇନ୍ ଏପଟେ କାଟି ଦଉଥିବେ।
ଆମର ତ ଆଗରୁ ପବନ ହେଲେ ବି ଲାଇନ କାଟିଦେବେ।
ହୁଁ ଅ
ପବନ ଟିକେ ହବନା ଲାଇନ୍ କାଟି ଦେବେ।
ମଝିରେ ଯୋଉ ଜୋରରେ ବର୍ଷା ଘଡଘଡି ହେଲା ଆମେ ବହୁତ ହଇରାଣ ହେଇଛୁ ଟା କି ମଟର ପୋଡିଯିବ ହଉଛି ପୁଣି ଲାଇନ୍ ନଥିବ ଚା ମୋବାଇଲ୍ ଫୋବାଇଲ୍ ଚା ଆଜିର ଅ କରିବାକୁ ଅସୁବିଧା ପୁଣି ଯୋଉ ଗରମ ହଉଥିବ। ପୁଣି ହେପଟେ ତିନି ଦିନ ଲାଇନ୍ ଆସି ନଥିଲା ଦିନେ ଆମର
ଓହୋ
ହଁ ହଉ ଝିଅ ହଉ ରଖୁଛି ଆଁ
ହଁ
ହଉ।